ହାଲୋ।
ହାଲୋ।
ଭ‌ଏସ ଶୁବୁଚି ଆପଣଙ୍କୁ? ହାଲୋ।
ହଁ। ହଁ।
ହଁ ଆଉ କଁ କୋହୁଥିଲେ ଆପଣ? ଏତେ ଦିନ୍ ପରେ ଆପଣଙ୍କର ଜଣେ ଭଉଣୀଙ୍କର ବାହାଘର ହୋଉଥିଲା। ଆଉ କେମିତି ଆପଣଙ୍କ ବାହାଘର କଲେ ଠିକ୍ ଠାକ୍ ଗଲା ଆପଣଙ୍କ ବାହାଘର?
ପ୍ରସ୍ତାବ ଆ
ଆପଣ ଶବ୍ଦ ଟିକେ ଠିକ୍ ସେ ଶୁବୁନି। ଆପଣ ଟିକେ କ୍ଲିୟର କହି ପାରିବେ?
ହଁ ମୁଁ କ୍ଲିୟର କୋହୁଚି ପ୍ରସ୍ତାବ ଦେଖା ଚାଲିଚି ଆମ ଆପ
ଓ ଆଉ ଆପଣଙ୍କ ଜଣେ ଏ ବଡ ଭାଇ ଥିଲେ। ସେ ବାଙ୍ଗାଲୋର ରେ ଚାକିରି କରିୁଚନ୍ତି। ଆଉ ତାଙ୍କ ଦେହ ଠିକ ଅଛି? ସେ ଆଉ ସେଇ କଣ ହାଟ୍ ପେସେଣ୍ଟ ଜଣେ ଆପଣ କୋହୁଥିଲେ।
ହଁ ତାଙ୍କ ଶରୀର ଭଲ ଅଛି ତାଙ୍କ ହାର୍ଟ ପେସେଣ୍ଟ ଥିଲେ ତାଙ୍କର ଏଇନା ଅପରେସନ ରେ ପ୍ରବଳ ଟଙ୍କା ଖର୍ଚ୍ଚ ହେଇଚି।
ଓହୋ ଆଉ ଆପଣ କଣ ଖାଦ୍ୟ ଗ୍ରହଣ କରୁଚନ୍ତି।
ହଁ ମୁଁ ଏଇନା ଖାଦ୍ୟ ଗ୍ରହଣ କରିଥିଲି। ଆପଣ ଖାଦ୍ୟ ଗ୍ରହଣ କରିଚନ୍ତି?
ହଁ। ହଁ ମୁଁ ଖାଦ୍ୟ ଗ୍ରହଣ କରୁଚି। ମୁଁ ଆଜି ବରା ଆଉ ଆଳୁଚପ ଆଉ ଦୋସା ଆଉ ନାନ୍ ଖାଇଚି ଆଜ୍ଞା।
ଓହୋ ମୁଁ ବଟର ପାଉରୁଟି ଖାଇଚି।
ଓ ବୋହୁତ ହିଁ ସୁସ୍ୱାଦ ଆଉ ପୃଷ୍ଟି ସାର ବ୍ୟଞ୍ଜନ ଆପଣ ଗ୍ରହଣ କରୁଚ ନ୍ତି ବୋହୁତ ହିଁ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି ଆଉ ଆ ଣ ଏତେ ପୃ-ପୃଷ୍ଟି ସାର ଖାଦ୍ୟ ଖାଇଚନ୍ତି। ଆଉ ଆପଣ ବ୍ୟାୟାମ କରୁଚନ୍ତି ଆ ଆପଣ ଯୋଗ କରୁଚନ୍ତି?
ଆଜ୍ଞା ହଁ ମୁଁ କରୁଚି ହଁ କରୁଚି।
ଭଲ କାର୍ଯ୍ୟ କରୁଚନ୍ତି ଆପଣ ଯୋଗ କରୁଚନ୍ତି। ଆପଣଙ୍କର କେହି ଝିଅ ସାଙ୍ଗ ଅଛନ୍ତି?
ମୋ ଝିଅ ସାଙ୍ଗ ଅଛନ୍ତି।
ବୋହୁତହି ବଢିଆ ଆପଣଙ୍କ ଝିଅ ସାଙ୍ଗ ଅଛନ୍ତି ଆଜ୍ଞା ଆପଣ ଝି କ୍ଷମା କରିବେ ଆପଣଙ୍କୁ ଲାଜ ଲାଗୁନି ତ?
ନାଇଁ ନାଇଁ ମତେ ଲଜଜି ଲାଗୁନ୍।
ଆଉ ଆ ଆପଣଙ୍କ ଆଜି ବିଦ୍ୟାଳୟ ଥିଲା ଆପଣ ଯେହେତୁ ଜଣେ ଶିକ୍ଷକ ଆଉ‌ ଆପଣ ଯାଇଥିବେ ଆଜି ପାଠ ପଢେଆକୁ ନା ଆଜି ବୋହୁତ ଜୋର ଖରା ହେଇଥିବାରୁ ଆପଣ ଯାଇନାହାନ୍ତି?
ଶିକ୍ଷକ ହେଇଥିବାରୁ ମୁଁ ନିଜ ଦାୟିତ୍ୱକୁ ଛାଡି ପାରିଲି ମୁଁ ଆଜି ବର୍ଷାରେ ବି ଓଦା ହେଇକି ଯାଇଥି
ଓହୋ ଆପଣ ବର୍ଷା ଆପଣଙ୍କ ଅଞ୍ଚଳରେ ବର୍ଷା ହେଇଚି ମୁଁ ବାଲେଶ୍ୱରରେ ରହୁଚି। ଆ ଆପଣ ଜାଣିଚନ୍ତି ଏଇଠି ତ ଖରାପ ବୋହୁତ ଜୋରେ ହୋଉଚି ବାଲେଶ୍ଵରରେ। ଆଉ ତ ହଁ ମୁଁ ଆଉ ଆ ମୁଁ ଆଜ୍ଞା। ଏ ଟିକେ ଅଳସୁଆ ଯୋଗୁ ଆଜି ଖରାରେ ବି ଆଉ ଯି ଗଲିନି ଏସି ଲଗେଇ ଶୋଇପଡିଛି ଆଉ।
ଓହୋ ଆପଣ ନିଜ ସାଙ୍ଗରେ ରେନିକୋଟଟା କ୍ୟାରି କରୁଛନ୍।
ହଁ ମୁଁ ଆ ଖରା ହେଲେ ରେନକୋଟଟା ନେଇକି ଯାଏ। ଆଉ କୋଉଠିକି ଠିଆ ହେଇଚି ଏଇଠି। ଚାହା ପାଣି ବି କରେ ଆଉ ସେମିତି ଦିନ ଯାଏ ଆଉ କଣ କରେ ଆଉ ଜଳଖିଆ ତ ଖାଇଥିଲି ଯେହେତୁ ଜଳଖିଆରେ ଅଛି ବ୍ରେଡେ ଆଉ ବଟର ଆଉ ଚିକେନ ଆଉ ମଟନ ଆଉ ଦୋସା ଆଉ ଇଟିଲି ଆଉ ବରା ଆଉ ଖାଇଚି। ବୋହୁତ ହି କମ ଖାଦ୍ୟ ଖାଇଚି ଆଜି ସବୁଦିନ ନହେଲେ ଅ ଆଠୁ ଅଧିକ ଖାଏ ତ ଆଜି ସେ ଟିକେ କମ ହେଇଗଲା ମୋର ଇଏ।
ଆପଣ ଶୀତଳ ଜଳ ପାନୀୟ କରନ୍ତୁ ଭଲ ହବ ଆପଣ ଶରୀର ପାଇଁ।
ହଁ ଆ ମୁଁ ଶୀତଳ ଜଳପାନ କରେ ଆଉ। ଆଉ ବେଳେ ବେଳେ ଟିକେ ଆ ମଦ୍ୟପାନ ମଧ୍ୟ କରିଦିଏ। ତ ହା ହା ହା। ଆଉ ହୋଉ ଟିକେ କ୍ଷମା କରିବେ ଆଉ ଆପଣ ଆପଣ କଣ ଆ ଏ ଖରାବେଳେ କିଛି ଭୋଜନ କରଚନ୍ତି ଆପଣ ନା
ହୁଁ ଆମ କ କନ୍ ଅଧ୍ୟାନରେ ମୁଁ କରଥିଲି ବିରିୟାନୀଟେ।
ଓ ବିରିୟାନୀ ବହୁତହି ସୁସ୍ୱାଦୁ ଆଉ ଚା ଯା ଖଦ୍ୟ ଦେବେ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଆଜ୍ଞା।
ଉଁ ହୁଁ।
ବିରିୟାନୀ ଆପଣ ଘରେ କରିଥିଲେ ନା ବାହାରୁ କିଣିକି ହେଇଚନ୍ତି ଆପଣଙ୍କ ବୋହୁତ ହିଁ ବଢିଆ ଆପଣଙ୍କ ଘରେ ବି ବିରିୟାନୀ କରୁଛନ୍ତି ଆଉ ଆପଣ ସବୁଦିନ ବିରିୟାନୀ ଖାଆନ୍ତି ବୋଧେ।
ନାଇଁ ନାଇଁ ନାଇଁ ସବୁଦିନ ବିରିୟାନୀ ଖାଏ
ଓ ବେଳେ ବେଳେ
ମୁଁ ବେଳେବେଳେ ବିରିୟାନୀ ଖାଆନ୍ତି କେତେବେଳେ ଆପଣ ଭାତ ଡାଲମା ବି ଖାଇଦୋଉ। ସୋୟାବିନ୍ ବ ସୋୟାବଡ଼ି ବି କେବେ ରୋଷେଇ କରାହୁୁଏ। ସେତେବେଳେ ପନିର ତରକାରୀଟି ହୁଏ। ପନିରୀ ଆପଣ ଜାଣିଥିବେ ତ ବୋହୁତ ପ୍ରୋଟିନ ଥାଏ ହେଟାର।
ହଁ ପ୍ରୋଟିନ୍ ଥାଏ ସଲଫଏକ୍ସେଲ୍ ଥାଏ ଆଉ କଣ ନାଇଁ କଣ ଥାଏ ତା ଦେହରେ ଏଁ। ଆଉ ଆଉ ଆପଣ ଯାଉଚନ୍ତି ବିଦ୍ୟାଳୟ ଆପଣଙ୍କ ପିଲାମାନେ ଟିକେ ଦୁଷ୍ ଷ୍ଟ ହୋଉଥିବେ ଯେହେତୁ ଆଜିିକାଲି ଯୋଉ ପିଲା ଦୁଷ୍ଟ ହବା ତ ସ୍ୱଭାବିକ। ଆଉ ଆପଣଙ୍କୁ କିଛି ହଇରାଣ କରନ୍ତି ପିଲା ନା ଆପଣ ତାଙ୍କୁ ଏମତି ଇଗ୍ନୋର କରିଦିଅନ୍ତି କିଛି କୁହନ୍ତିନି?
ଏକଦମ୍ ମୁଁ ଆଉ ମୋ ଛୁ ଛାତ୍ରମାନଙ୍କ ବିଷୟରେ ବ ଭିତରେ ବେଶୀ ବୟସର ପାର୍ଥକ୍ୟ
ଆମ ଭିତ ଅଛି। ଆଚୁଆଲି ସେମାନେ କଲେଜରେ ପଢୁଛନ୍ତି ମୁଁ ପିଜି ସରିଛି ଏଇନା ମୁଁ ତାଙ୍କୁ ପଢଉଛି। ଗେଷ୍ଟଟିଚର ଯାଇଛି ମୁଁ ତାଙ୍କଠୁ ମାତ୍ର ତିନି ଚାରି ବର୍ଷର ବଡ।
ଓ ହ ତ ଆଜ୍ଞା।
ହଁ। ଏଇମାନଙ୍କୁ ବି ଅଠର ହୁଁ। ତାଙ୍କ ସହିତ ମୁଁ ମାନେ ସାଙ୍ଗ ହିସାବରେ ରୁହେ ତାଙ୍କୁ ଭଲରେ ପଢାଏ
ଆପଣଙ୍କୁ କିଏ ହଇରାଣ କରୁନାହାନ୍ତି ଆଉ? ଆପଣ ଠିକଠାକ୍ ବହୁତୁ ହିଁ ଭଲ ଆପଣ ବିଦ୍ୟାଳୟ ଆଉ ମହାବିଦ୍ୟାଳୟ ଆପଣ ଯାଉଛନ୍ତି ଆଉ ବହୁତ ହିଁ ଭଲ ଆପଣ ଆଉ ଆପଣଙ୍କର କିଛି ଭବିଷ୍ୟତରେ କିଛି କାର୍ଯ୍ୟ ଅଛି ଯେ ଆପଣ କିଛି ଚାହୁଁଛନ୍ତି କିଛି? କରିବାକୁ ବଡ ନା କିଛି କରୁନାହାନ୍ତି ଆପଣ?
ହଁ ହଁ ଭବିଷ୍ୟତରେ ବହୁତ କାମ ଅଛି କରିବାର ଅଛି। ଯେମିତି ମୋତେ ହା ଇଁ ବହୁତ ସାରା ଲୋକଙ୍କ ସହିତ ଦେଖା ହବାର ମାନେ ଗୋଟେ ସଉକ ଅଛି
ଆଜ୍ଞା ବହୁତ ହିଁ ବଢିଆ ଆପଣଙ୍କର ସ୍ୱପ୍ନ ଆପଣଙ୍କ ନିଶ୍ଚିନ୍ତ ସାକାର ହବ ଆପଣ ବହୁତ ହିଁ ପ୍ରଗତି କରିବେ।
ମାନେ ବଡ ବଡ ଲୋକଙ୍କ ସହିତ ଦେଖା କରିବାର ମୋର ମାନେ ଦେଖା କରିବାର ବହୁତ ଇଚ୍ଛା ଆଉ ରହେ।
ହଁ ବହୁତ ହିଁ ଭଲ ଆପଣଙ୍କ ଉଦ୍ଦେଶ୍ୟ ଆଉ ଆପଣଙ୍କ ବିକଳ୍ପ ବହୁତ ହିଁ ଆ ମନହରା ଅଟେ ଆଉ ଆପଣ ବହୁତ ହିଁ ଭଲ କଥା କହୁଛନ୍ତି। ଅତ୍ୟନ୍ତ ଖୁସି ଲାଗିଲା ମତେ ଆପଣଙ୍କ ସହିତ କଥାବାର୍ତ୍ତା ହୋଇ। ଆଉ ଆପଣ ଚା ରଟା ବେଳ ହେଲା ହିଁ ଆପଣ ଖେଳକୁଦ କିଛି କରନ୍ତି? ନା ଯାଆନ୍ତିନି କୁଆଡ଼େ ବାହାରୁକୁ ଚଲାବୁଲା କରନ୍ତି ଆପଣ?
ନାଇଁ ନାଇଁ ମୁଁ ମୋବାଇଲଦ୍ଵାରା ମାନେ ବି ଜ୍ଞାନ ଆ ଜ୍ଞାନ ସଂଗ୍ରହ କରେ।
ଜ୍ଞାନ ଆହରଣ କରନ୍ତି ବହୁତ ହି ବଢିଆ ବିକଳ୍ପ ଆପଣଙ୍କର ଘରେ ବସି ଆପଣ ମୋବାଇଲ ଜ୍ଞାନ ଆହରଣ କରୁଛନ୍ତି ଆଉ ଆପଣ ହା ଯାନ୍ ଣିଥିବେ ଆଜିକାଲି ପିଲା ବାହାରି ତ ବୁ ବ୍ରୁ ବୁଲାବୁଲି କରୁଛନ୍ତି ଦେହ ପାଇଁ ବି ଭଲ ସେଇଟା ଆପଣ ବି ବୁଲାବୁଲି କରନ୍ତି ଆପଣ ଏମିତି ଅଳସୁଆ ହେଲେ କେମିତି ହବ।
ହଁ ମୁଁ ବୁଲାବୁଲି କରିବା ଆବଶ୍ୟକ ଘରୁ ବାହାରିବା ବହୁତ ଆବଶ୍ୟକ। ଘରୁ ଯୋଉ ପର୍ଯ୍ୟନ୍ତ ବାହାରିବନି ଜୀବନ ଟା ଏମିତି ମାନେ କଷ୍ଟକର ହେଇଯାଏ।
ହଁ ବହୁତ ହି ବଢିଆ ଆପଣ ଜୀବନ ଯେହେତୁ ଏତେ ଭଲ ଅଛି ଆଉ କଷ୍ଟକର ଆପଣ କରନ୍ତୁନି ଆପଣ ଘରୁ ବାହାରି ପାରିବେ ଆପଣ ଆଉ ଆପଣଙ୍କର କିଛି ମଟର ଯାନବାହାନ ଆପଣଙ୍କର ଥିବ ଯଦି ଆପଣ ବୁଲି ପାରିବେ ଚାରିଆଡେ। ଆ ସବୁ ଦୃଶ୍ୟ ଦେଖିପାରିବେ ଆଉ ଆପଣ ସେମିତି ଅ ପାର୍କ ବୁଲିପାରିବେ ଆପଣ। ଆଉ ଖେଳ ପଡିଆ ଯାଇପାରିବେ ଖେଳିବାକୁ।
ହୁଁ ହୁଁ।
ହ ଆଉ ଆ କିଛି ପ୍ରଡକ୍ଟିଭ କରିଛନ୍ତି ଆପଣ ଦିନ ଭିତ ତରେ ନା ଏମିତି ଶୋଇ ଶୋଇ ଆପଣଙ୍କ ଦିନ ପଳେଇଲେ ଆଜି? ନା ଆପଣ ଯାଇଥିଲେ ବିଦ୍ୟା ହଁ ବହୁତ ହିଁ ଭଲ ଆପଣ ବିଦ୍ୟାଳୟ ପିଲାଙ୍କୁ ପଢଉଛନ୍ତି ଆଉ ଆ ପିଲାମାନଙ୍କ ଭିତରୁ ଏମିତି କେହି ଥିବେ ଆପଣଙ୍କ ପ୍ରତି ଟିକେ ମାନେ ଭଲ ପାଇବା ଥିବ ଆପଣ ମାନେ ସେଠି ଆପଣଙ୍କ ସହିତ ଅଧିକ କ୍ଲୋଜ ଏମିତି ସେମିତି କି ଅଛନ୍ତି ପିଲା ଆପଣଙ୍କ ସହିତ କଥା କେହି ନାହାନ୍ତି ନା ଆପଣଙ୍କ କେହି ନାହାନ୍ତି ଆପଣଙ୍କ ମି ତ୍ର କେହି ଅଛନ୍ତି ଏମିତି ଆପଣଙ୍କ ସହିତ ବୁଲ
ମିତ୍ର ଅଛନ୍ତି ଆପଣଙ୍କ କିଏ ମିତ୍ର ଅଛନ୍ତି ଯାହା ବିଷୟରେ ଆପଣ ବର୍ଣ୍ଣନା କରିବେ?
ହଁ ମୋର ଜଣେ ମିତ୍ର ଅଛନ୍ତି। ଆ ଚିକୁୁ ଭାଇ ଜଣେ ସେ ଚିକୁୁ ଭାଇ ମତେ ଆ ନବାଆଣିବା କରନ୍ତି ଆମର ବାଲେଶ୍ଵର ସେ ଜଣେ ବିଖ୍ୟାତ ମୋଟ ରାଇଡର ଅଟନ୍ତି। ଆଉ ସେ ବହୁତ୍ ହିଁ ଭଲ ଚାଳନା କରନ୍ତି ବାଇକ୍। ସେ ତାଙ୍କ ସହ ମୁଁ କେବଳ ଏ ନେଛାରେ ବୁଲେ। ଆଉ ବହୁତ ହିଁ ଭଲ ଲାଗେ ମତେ ଚିକୁ ଭାଇଙ୍କ ସହିତ ବୁଲିବାକୁ। ଆଉ ବହୁତ ହିଁ ଭଲ ବ୍ୟକ୍ତି। ଅଛନ୍ତି ସେ ଆଜ୍ଞା ସେ ଏବେ ଟିକେ ଆଁ ଖେଳିବାକୁ ଯାଇଛନ୍ତି ତ, ମୁଁ ଏବେ ତାଙ୍କ ସହିତ ଏତେ ମାନେ ଯୋଗାଯୋଗରେ ନାହିଁ। ଆପଣ କୁହନ୍ତୁ ସେମିତି ଆପଣଙ୍କ ମିତ୍ରଙ୍କ ବିଷୟରେ।
ଆଜ୍ଞା। ଆଉ ଆପଣ ଆପଣଙ୍କ ଦିନଟା ଆଜି ପ୍ରଡକ୍ଟିଭ ଯାଇଚି?
ହଁ ମୁଁ ଆଜି ସକାଳୁ ଉଠିଥିଲି, ତ ମୁଁ ଆଜି ହି ହି ଆଉ ଟିକେ ବୁଝିଲେ। ଆ ତ ଯାଇଛି ପ୍ରଡକ୍ଟିଭ୍। ମୁଁ ଯାଇଥିଲି ବ୍ୟାମ କରିବାକୁ ଆମ ଘର ପାଖ ବହୁତ୍ ହିଁ ପାର୍କ ଅଛି ଆମେ ଆଇ ଏମ ଏଫେ ପାର୍କ ଯାଇ ଥିଲୁ ସେଠି ବକ୍ସିଂ କରୁଚୁ। ଆଉ ସେଠି ରନିଙ୍ଗ କରିଛୁ ଆଉ ଦୌଡା ଦୌଡି କରିଛୁ ଘରେ ଆସି ଟିକେ ଗାଜର ହାୁଲୁଆ ଖାଇଥିଲୁ। ଆଉ ସକାଳେ ସେମତି ବାଲ୍ଟି ଏ ମଟନ୍ ଆଉ ଦି କୁଇଣ୍ଟାଲ ଚିକେନ ଖାଇଛୁ ଆମେ। ଆଉ ଭାତ ତିନି ହଣ୍ଡି। ହେଇଚୁ ହେ ହେ ଆଉ ସେମିତି ଆ ପାସ୍ତା ର ରେସିପି ବହୁତ୍ ହିଁ ବଢିଆ ଥାଏ। ଆପଣ ପାସ୍ତା କରୁଛନ୍ତି କି ଏବେ?
ହଁ ମୋର କରିବାର ଅଛି ମୋ ସାଙ୍ଗ ସହିତ ପାସ୍ତାଟେ।
ହଁ ଆପଣ ବହୁତ୍ ହିଁ ଭଲ ବିକଳ୍ପ ବାଣ୍ଟୁଛନ୍ତି। ଆ ଆପଣ ପାସ୍ତା କରନ୍ତୁ ଆଉ ଆପଣ ସାଙ୍ଗ ଆଉ ଆପଣ ମିଶିକି ଖାଆନ୍ତୁ। ଆଉ ଆପଣଙ୍କର ଦିନ ଶୁଭମୟ ହଉ। ଆଉ ଆପଣଙ୍କର ରାତ୍ରି ମଧ୍ୟ ଶୁଭମୟ ହଉ। ତ ଆ ଶୁଭ ସନ୍ଧ୍ୟା ଆଉ ଆପଣ ମତେ ଧନ୍ୟବାଦ ଏତେ ଆ ସମୟ ଦେଇଥିବାରୁ ଆଉ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ଧନ୍ୟବାଦ।
ହଁ ମତେ ବି ବହୁତ୍ ଭଲ ଲାଗିଲା।